ପଇସା ଆସିଛି ମୋର କଣ କରୁଥିଲେ?
ମୁଁ ବସିକି ପଢିବି ବୋଲି ଭାବୁଥିଲି।
କଣ?
ପଢିବି ବୋଲି ଭାବୁଥିଲି।
ଓ ହୋ।
ଆପଣ କଣ କହୁଛନ୍ତି?
ମୁଁ ବସିଥିଲି।
ଆଜ୍ଞା।
ଖାଇସାରିଲେଣି ଆପି?
ହଁ ଖାଇସାରିଲିଣି। ଆଉ ଆପଣଙ୍କ ଦିନ କେମିତି ଯାଇଛି?
ହୁଁ ସେମିତି ଭଲ ଯାଇଛି।
ଆଉ କଣ ପଢାପଢି କରୁଛନ୍ତି?
କଣ ହଁ ଡିପଲମା କରୁଛି।
ଡିପ୍ଲୋମା କରିଛନ୍ତି ଡିପ୍ଲୋମା ତ କଣ କରିବ?
ଇଲେକ୍ଟ୍ରିକାଲ୍ କରୁଛି ପରେ ବି ଡିପ୍ଲୋମା ପରେ?
ଆଜ୍ଞା।
ବିଟେକ୍ କରିବି।
କର ବିଟେକ୍ ଆପଣଙ୍କୁ କେତେ ବର୍ଷ?
ମତେ ସେଭେଣ୍ଟିନ ସତର ବର୍ଷ।
ହ ମୁଁ ତମଠୁ ଗୋଟେ ବର୍ଷ ବଡ ହେବି।
ତମେ।
ହଁ ବିଏସ୍ ସି କରୁଚ।
କଣ?
ମୁଁ ଗ୍ରାଜୁଏସନ୍ କରୁଚି।
ଓହୋ।
ହଁ। ତମେ ଡିପ୍ଲୋମା କରିିବକି ବିଟେକ୍ କରିବ।
ହୁଁ।
ଇଲେଟ୍ରିକାଲ।
ହଉ ଇଜିନିୟର ହବାର ଅଛି। ପାଭେଇଟ୍ ରେ କରିବ ବୋଧେ।
ପ୍ରାଇଭେଟ ରେ ହିଁ କରୁଚି।
ହଉ।
ବଟ୍ ଭଲ କଲେଜ ପରି ସେ ଭଲ କଲେଜ କ୍ୟାମ୍ପସ ଦଉଛି କ୍ୟାମ୍ପ।
ଆଉ ଭଲ ପାଠ ବି ପଢାଉଚି ଷ୍ଟେଟିଲି କଲେଜ ଟା।
ହୁଁ ହୁଁ।
ହଁ।
ଅ ହ ମାନେ ସେଇ କଲେଯେରେ ବିଟେକେ କରିବ।
ହଁ ସେଇଠିହିଁ ବିଟେକ କରିବି।
ହଉ ତାର ଫିସ୍ କେତେ ରହୁଛି?
କଣ?
ତାର ଫିସ୍ କେତେରହୁଛି?
ଏ ବର୍ଷକୁଦି ହଷ୍ଟେଲେ ନାହିଁ ନର୍ମାଲ କୋର୍ସ ବି ଥାର୍ଟି। ଆଉଦୁଇ ବର୍ଷ ବର୍ଷକୁ ହଷ୍ଟେଲରେ ରହିକିନା କରିବ ଜଦି ସେଭେଣ୍ଟି ଦି। ଡିଗ୍ରୀ କଲେ ବର୍ଷକୁ ଫିଫଟି ସିକ୍ସ ଆଉଯଦି ହଷ୍ଟେଲ ସହିତ ଡିଗ୍ରୀ କରିବ। ଆଉ ଲକ୍ଷେ ଉଁ ଛବିଶୀ ହଜାର।
ହଁ ଏବେ ବହୁତ ରେଟ ଅଧିକ ସବୁ କଲେଜ ରେ ପ୍ରାଇଭେଟ କଲେଜ ରେ। ତଥାପି ରେଟ କମଅଛି। ଆଉ ଏବେ କୋଉଠି ମାନେ ଏଇଠି। ଯୋଉ ହଷ୍ଟେଲରେ ରହୁଛ ନା କୋଉଠି?
ନାଇଁ ଫାଷ୍ଟ ଇୟର ଟା ମୁଁ ହଷ୍ଟେଲରେ ରହିଥିଲି ତ ହଷ୍ଟେଲରେ ଖାଇବାଆଉ। ପାଣି ଭଲ ନଥିଲା ତ ହଷ୍ଟେଲ ରେ ଆଉ ରହିଲି ନି ସେକେଣ୍ଡ ଇୟର ଠୁ ଏବେତ ଥାଡେଇୟର୍। ସେକେଣ୍ଡଇୟର୍ ଠୁ ପଳେଇ ଆସିଲିଘରକୁ ଯିବା ଆସିବା କଲି। ବାକି ଘର ଠୁ। କଲେଜ ବହୁତ ବାଟ ହେଇଯାଉଛି ଥାର୍ଟି ଫାଇବ କିଲୋମିଟର ପାଖାପାଖି ହେଇଯାଉଛି ତଥାପି ଗୋଟେ ବସ୍ ରେ ଯାଉଛି। ସିଧା କଲେଜ ଠିକି ଆଇ ଲାବେଳକୁ। କୁ ସେମିତି ଅଲଗା କିଛି ଆସୁଛି ଆଉ ସୁବିଧା ଦେଖିକି ଆଉ।
ହୁଁ ଆଉଦେହ ଭଲଅଛି।
ହୁଁ ଭଲଅଛି ଆପଣଙ୍କର।
ହଁ ବହୁତ ଭଲ ଅଛି ମୋର ଏବେ ଜଣ୍ଡିସ ହେଇଥିଲା ପା।
ଆଛା।
ଜଣ୍ଡିସ ହେଇଥିଲାଏବେ ଟିକେ।
ଓ ବାହାର ଖାଇବା କିଛି ହେଇଥିଲା ଚିପ୍ସ୍ ଫିପ୍ସ୍ ଏମିତି କିଛି ତେଲରେ ଛାନ୍ଥିଲେ। ମସଲା ଜିନିଷ। ଆ ତ ଖାଆନ୍ତୁ। ଖାଆନ୍ତୁନି, ଖାଆନ୍ତୁନି ଭଲ ନୁହଁ।
ହଁ ମୁଁ ଏବେ ପଇ-ପଇଡ ପାଣି ପିଉଛି, ହେଲେ
ହୁଁ।
ହଉ ହଁ ଆପଣ କଣ ଖାଇଥିଲେ ଖରାଅଳେ?
ମୁଁ ଏମିତି ଭାତ ଖାଇଥିଲି। ଭାତ, ଡାଲି ଘରେ ଯାହା କରିଥିଲେ ସେଟା ଖାଇଥିଲି ତ ଆଉ। ଆପଣ।
ମୁଁ ବି ସେୟା ଭାତ, ଚିକେନ୍।
ସୋମବାର
ହଁ ସୋମବାର ମୁଁ ମାନେନି ବାର, ମଙ୍ଗଳବାର ଅଛି। ମୁଁ ବାର ମାନେନି। ଆଜ୍ଞା। ଆଉ ଆପଣଙ୍କ କେମିତି ମାନେ ଦିନ ସବୁ ଠିକ୍ ଠାକ୍ ରହୁଛି ମାନେ ସବୁିଦିନ। କିଛି ମାନେ ସମସ୍ୟା ରହୁଛି ଆହୁରି ଆଉ।
ସମସ୍ୟା ତ ସଦାବେଳେ ଏବେ ଏବେ ଏବେ ଅଧଘଣ୍ଟା ତଳେ ଡିପ୍ରେସନରେ ଥିଲି।
ଓହୋ କଣ ପାଇଁ? କେମିତି ଡିପ୍ରେସନରେ ଗଲେ ଆପଣ? ଓ ଡିପ୍ରସନରୁ ହଁ ଡିପ୍ରେସନରେ ରହିବା କଥା ନୁହଁ, ମେଡିଟେସନ୍ କରନ୍ତୁ। କଣ ଯୋଗ କରନ୍ତୁ। କଣ ସାନ ଆଉ କାର୍ବୋହାଇଡ୍ରେଟ କମ୍ କରନ୍ତୁ ଆପଣ। ଆ ସିଆ ଆଉ ଆପଣଙ୍କ ମାନେ ସାଙ୍ଗସାଥି କେହି ଅଛନ୍ତି ନା ନାହାନ୍ତି। । ହଁ ହେଇଥିବ।
ହଁ ଅଛନ୍ତି, ବହୁତ ସାଙ୍ଗସାଥି ଅଛନ୍ତି, ଯୋଉ ମାର୍କେଟରେ ଅଛନ୍ତି, କଲେଜରେ ଅଛନ୍ତି, ସ୍କୁଲରେ ସାଙ୍ଗସାଥି ବି ଅଛନ୍ତି।
ଓ ଆପଣଙ୍କ କଲେଜ ଟା କୋଉଠି ମାନେ ଏଇଠି। ଏ ବା ଢେଙ୍କାନାଳରେ। ଆପଣ ଏବେ ଢେଙ୍କାନାଳରେ ଅଛନ୍ତି।
ହଁ ହଁ ଢେଙ୍କାନାଳ। ଆମର ଡିଷ୍ଟ୍ରିଟ୍ ଢେଙ୍କାନଳ, ବାକି କଲେଜ ପ୍ରପର ଢେଙ୍କାନଳ। ବଟ୍ ଆମେ ରହୁଛୁ ଢେଙ୍କାନାଳରେ ଅଲଗାଡି ଆଉ।
ଓ ଢେଙ୍କାନାଳରେ ପରା ବରା ଫେମସ୍ ସେଠି।
ହୁଁ ହୁଁ ହୁଁ। ବିଖ୍ୟାତ ବରା ଫେମସ୍। ଲକ୍ଷ୍ମୀପୂଜା ଟାଇମ୍ ରେ ଆସନ୍ତୁ।
କପିଳାସ ଯାଇଥିଲେ। ତେରଶହ ଚଉବନ ପାହାଡ ଚଢିଛି। ଆମର ପିକନିକ୍ ହେଇଥିଲା ସେଇ
ଆଚ୍ଛା। ଆପଣଙ୍କର ଘରଟା କୋଉଠି କି?
ଆମର ଆକ୍ଚୁଆଲି ଭୁବନେଶ୍ୱର।
ଓହୋ।
ଖୋର୍ଦ୍ଧା, ଖୋର୍ଦ୍ଧାରେ ଭୁବନେଶ୍ୱର। ସିଏ ଜାଣିଥିବେ ବା।
ଓହୋ ଆପଣଙ୍କ ସେଠି ତ ଲିଙ୍ଗରାଜ ମନ୍ଦିର ଫେମସ୍ ନାହିଁ।
ହଁ ସେଇଠି ଆମ ଘର ପାଇଥିଲି।
ସେଇଟା ତଙ୍ଗର
କେତେ ବାଟ ହବ?
ଏଇ ଦି କିିଲୋମିଟର ର
ଆରେ ଭାଇ ଭଲ ତ? ମୁଁ ଯାଇଥିଲି ଲିଙ୍ଗରାଜ ମନ୍ଦିର ନେଷ୍ଟ ଇୟର ଯାଇଥିଲି ଲିଙ୍ଗରାଜ ମନ୍ଦିର କଣ?
ଓହୋ ମୋ ସାଙ୍ଗଟା ବି ଗୋଟେ ଢେଙ୍କାନାଳ ରହୁଛି ଭୁବନେଶ୍ଵର।
ଓହୋ ଆପଣ କଣ ବି ବିଜେପି ପଟରେ? କଲେଜରେ ପଢ଼ୁଛନ୍ତି?
ନାଇଁ ବିଜେପି କଲେଜ ବହୁତ ଫେମସ କିନ୍ତୁ ଆମର ଏତେ ଭାଗ୍ୟ କାଇଁ ଓଡିଆାର ଆମର ହେଇଯାଇଥିଲା ସେଇଠି ବିଜେପିରେ କିନ୍ତୁ ବହୁତ ଖରାପ ସବଜେକ୍ଟରେ ହେଇଥିଲା ସିଲେକ୍ସନ ସେସଥିପାଇଁ ଚେଞ କରିଥିଲି ମହର୍ଷି କଲେଜ।
ଓହୋ ମୁଁ ଏବେ ଜଣେ ଦିଦିଙ୍କ ସହିତ କଥା ହେଉଥିଲି। ସେ ବିଜେପି କଲେଜରେ ପଢୁଛନ୍ତି। ତାଙ୍କର ବି ସେଇ ସେଇଠୁ ହବ ଲିଙ୍ଗରାଜ ମନ୍ଦିରଠୁ ପାଞ୍ଚ କିଲୋମିଟର ହବ ତାଙ୍କ ଘର।
ହଁ ଜଣାଅଛି ସେ ଯୋଉ ଦିଦିଙ୍କ ସହିତ କଥା ହଉଛି ଯାହା ସହ ସବୁ ଜଣାଅଛି।
ଓ, ଆଚ୍ଛା
ଆଉ କେମିତି ମାନେ ଲିଙ୍ଗରାଜ କେମିତି ଲାଗିଲା? ମାନେ ବିନ୍ଦୁ ସାଗର ବୁଲି ଯିବାକୁ, ବିନ୍ଦୁ ସାଗର ଯାଇଥିଵେ।
ହଁ
ବିନ୍ଦୁସାଗର ପୋଖରୀ ଯଉ। ବିନ୍ଦୁସାଗର ଯଉ ଅଛି ଲିଙ୍ଗରାଜ ପାଖରେ।
ନାଇଁ ଯାଇଛି ମୁଁ ବଟେ ଦେଖିଛି କିନ୍ତୁ ସେଇଟା ସେଇଟା ବୋଲି ଜାଣିନଥିଲି। ଆ ମନ୍ଦିର ବୁଲିଛି ତ ଭୁବନେଶ୍ୱର ମୁଁ ଏବେ କେତେ ଏବେ କେ କେବେ ଯାଇନି ମୁୁଣି ସାର୍ ୱନ୍ ଇୟର ତଳେ ଯାଇଥିଲି ତ ବେଶୀ ଭୁଲ ନଥିଲି ତ ସେ ଟୁରିଷ୍ଟ ବସ୍ ଯୋଉ ଜଣ ଯାଇଥିଲୁ ମାନେ ପୁରୀ ଆସିଥିଲୁ ତ ପୁରୀରୁ ଯାଇଥିଲୁ ସେଠିକି ଗୋଟେ ବସ ରେ ତ ସମସ୍ତଙ୍କୁ ସେ କମ କମ ଜାଗା ବେଶୀ ବୁଲାନ୍ତିିନି ବେଶୀ ଟାଇମ ବୁଲାନ୍ତିନି କମ କମ ଟାଇମ ବୁଲାନ୍ତି।
ଓହୋ ଆମ ବିନ୍ଦୁସାଗର ବୁଲିବା କଥା ସେଇଟା ଫେମସ। ଯେ ଜାଗା ଟା ଆପଣ ଦେଖୁଥିବେ ବିନ୍ଦୁ ସାଗର ଫିଲ୍ମ ବାହାରିଥିଵ। ଗୀତ ଶୁଣିଥିଵେ ଆପଣ।
ହୁଁ ଯା ହେଉ ଆପଣ ତ ଭଲ ଜାଗାରେ ରହିଛନ୍ତି ବୋଲୁଥିବେ ଭଲ।
ହଁ ହଁ
ନୀଳ୍ ଆପଣଙ୍କ ଘରଠୁ ନୀଳାଚଳ ପଲିଟେକ୍ନିକ କେତେବାଟ?
ନୀଳଚଳ କଣ କହୁଛନ୍ତି ନୀଳଚଳ?
ପଲିଟେକ୍ନିକ ଇଞ୍ଜିନିୟରିଂ କଲେଜ ଭୁବନେଶ୍ଵରରେ ବା ଅଛି ମୋ ଫ୍ରେଣ୍ଡ ଜଣେ ପଢୁ ସେଇଠି।
ଓହୋ ନାଇଁ ଏଠି ତ ବହୁତ ପ୍ରାଇଭେଟ କଲେଜ ଅଛି ଏତେ କଲେଜ ନା କେ
ଆଚ୍ଛା
ଆଉ ପାଠ ପଢା ପଢି କେମିତି ଚାଲିଛି।
ହୁଁ ଭଲ ଚାଲିଛି ଏବେତ ଏକଜାମ ଜଷ୍ଟ ସରିତି ତମରତ ପ୍ଲସ ଟୁ ପ୍ଲସ ଥ୍ରୀନା
ହଁ ପ୍ଲସ
ଆ ତ ତମର ଆମର ଏକାଡେ ଏକଜାମ ସରିଛିତ ଆପଣଙ୍କୁ କୋଉ ସେମିଷ୍ଟାର ସରିଚି ଏବେ
ମୋର ଏବେ ସେକେଣ୍ଡ ସେମିଷ୍ଟାର।
ଆଚ୍ଛା ମୋର ହଁ ଓ ଏକା ଟାଇମରେ ଖରା ଟାଇମରେ ଚିଟ ହେଇନଥିଲାକି ସେମିଷ୍ଟାରଟା।
ଓ।
ଆପଣଙ୍କର ବାକି କଲେଜ ଖୋଲି ସାଇଲାଣି ଆମର କଲେଜ ଖୋଲିନି ଆମ କଲେଜରେ ଏବେ ଇଣ୍ଟର୍ନସିପ ଚାଲିଚି। ତ ଆହୁରି କୋଡ଼ିଏ ଦିନ ପରେ ଖୋଲିିବ କଲେଜ।
ଓ ଇଣ୍ଟର୍ନସିପରେ କଣ ମାନେ ତମକୁ ନେବେ ଯି
ହଁ କମ୍ପାନୀ ଭିଜିଟ କରିବ ମାନେ ଆମେ କରିବୁ କମ୍ପାନୀକୁୁ ସେଇ ଇଣ୍ଟର୍ନସିପ ସାର୍ଟିଫିକେଟ ଆଣିକି କଲେଜକୁ ଦେବୁକି ଆମେ ଏଇ କମ୍ପାନୀ କମ୍ପାନୀ ଭିଜିଟ କରୁଚୁ ଆମେ ଏତିକି ଜାଣିଚୁ ଆମ ପାଖରେ ରିସ- ଇଲେଜ କମ୍ପାନୀର କମ୍ପାନୀ କୋଉଠି କଣ ହଉଚି କୋଉ କାମ କେମିତି ହେଇଚି।
ଓ ତାହେଲେ ତମ ଇଣ୍ଟର୍ନସିିପରେ ଯାଉଚ ତାନେ।
ହଁ ନେଷ୍ଟେ ଇୟର ନେଷ୍ଟେ ଇୟର ଯାଇଥିଲି ଏବେ ଇୟର ଯାଇନି। ଏବେ ଇୟର ସେ କମ୍ପ ମାନେ ମୁଁ ଜାଣିଚିନା ସେ ବିଷୟରେତ ସାର୍ଟିଫିକେଟ ପାଇଚି ଥରେ କମ୍ପାନୀରୁୁ।
ହଁ ତାହେଲେ ଜବବି ମିଳିବନା ମିଳିବନି।
ହୁଁ ହୁଁ ଜବ ମିଳିବ ହଣ୍ଡେଡେ ପରସେଣ୍ଟ ନାଇନ ନାଇଣ୍ଟି ଫାଇବି ପରସେଣ୍ଟ ମିଳୁଚିପା। ପୁରା କଲେଜ ଗ୍ୟାରେଣ୍ଟି।
ଓ ଜବ ଚାଲେରି କେତେ?
ଅ ହଁ କଣ?
ହାଲୋ ସାଲାରୀ ସାଲାରୀ କେତେ ମିଳିବ?
ସ୍ୟାଲାରୀ ସେମିତି ଏଇ ଫାଷ୍ଟ ଷ୍ଟାଟିଙ୍ଗତ ଏଇଟିନରୁ ଟୋଣ୍ଟି ଫାଇବ। ବିଚରା ଓ ଶକ୍ତି ଡିପ୍ଲୋମା କରିନାହାନ୍ତି ବି ଅଧିକା ଦେବେନିନା ଯାହେଲେ ସବୁଏବେ ଗାଏ। ଡିଗ୍ରୀ ସାର୍ଟିଫିକେଟ ମାଗୁଛନ୍ତି ବିଟେକ ଏମଟେକ।
ଆଚ୍ଛା ହଉ ତମେ ସୋଇବ ଯାଅ ଶୁଭରାତ୍ରି।
ହଁ ହଁ ହଉ